ଝିଅ କଣ କରୁଛୁ। ଆମ ଆଡେ କେମିତି ବର୍ଷା ହଉଛି କହିଲୁ ଇଆଡେ ତ ଜୋର ବର୍ଷା ହଉଛି। ଖଡଘଡି ବିଜୁଳି ସବୁ ମାରୁଛି। ଆଉ ଯୋଉ ବଡ ମାମା ଫୁ କଣ ଚିତ୍ରର ଅର୍ଡର ଦବୁ ବୋଲି ସେଇ ବିଷୟରେ କଥା ହେବା ପାଇଁ ମୁଁ ଫୋନ କରିଥିଲି
ହଁ ମୋର ତ ବହୁତ ଚିତ୍ରର ଅର୍ଡର ଅଛି କାରଣ ମୋ ସାଙ୍ଗମାନେ ଯେହେତୁ ଜାଣିଦେଲେ ତ ମତେ ପଚାରିଲେ କହିଲେ ତମର ଜଣେ ଭଉଣୀ ସବୁ ଚିତ୍ର କରୁଛନ୍ତି ଦେଖିକି ସବୁ ଭିଡିଓ ସବୁ ମୁଁ କହିଲି ହଁ ବଢିଆ ଚିତ୍ର ସବୁ କରୁଛନ୍ତି ମୋତେ ସାଙ୍ଗମାନେ କେତେଟା ଅର୍ଡର ଆମ ନିଜର ବି ଅଛି ଅର୍ଡ଼ର କେତେଟା ମୁ କେମତି କଣ ସବୁ ସାଙ୍ଗ ମ ପଚାରୁଥିଲେ ମାନେ କେମତି କଣ ସବୁ ମାନେ କଉ କେମତି କଣ ତାର ସବୁ ରେଟ୍ କି କେମତି କଣ ସବୁ ସେଇଟା ଟିକେ କହିଲେ ମୁଁ ତାଙ୍କୁ କୁହ। ତମକୁ ଦିନ୍ତି କରିବା ପାଇଁ
ହ ହଁ ମୁଁ ଦେଇଦେବି ମୋର ଗୋଟେ ପ୍ରାଇସ୍ ଲିଷ୍ଟ ଅଛି ସେଇଠି ତୋତେ ପଠେଇଦେଲେ ତୁ ସାଙ୍ଗମାନଙ୍କ ପାଖ ଦବୁ ପେପର ସାଇଜ ଅନୁସାରେ ପଇସା ଆଉ କଲରରେ କରିବେ କି ଖାଲି ବ୍ଲାକ୍ ଆଣ୍ଡ ହ୍ାଇଟ କରିବେ କି କାନଭାସ ରେ କରିବେ ସବୁ ପ୍ରକାର ଅ ଯ ଆ
ହଁ ମୋ ସାଙ୍ଗମାନୋନ ମତେ କହୁଥିଲେ ମୁଁ କହିଲି ମୁଁ ଆଣିକି କହିବି ତ ସେଇଟା ମତେ ଦେଇଦେଲେ ମୁଁ ତାଙ୍କୁ ଜଣେଇଦେବି ସେି ମତେ କହିଲେ ସେମାନେ ପାଞ୍ଚ ଛଅଟା ପରିକା କହୁଥିଲେ ସବୁ କରିବା ପାଇଁ ଆଉ ମୋର ଅଛି ଗୋଟେ ମାନେ ଜଗନ୍ନାଥଙ୍କର ଗୋଟେ ଭଲ ଚିତ୍ରଟେ ତିନି ଯେମିତି ଜଗନ୍ନାଥ ବଳଭଦ୍ର ସୁଭଦ୍ର ଆଉ ଟିକିଏ ରଥ ଏମିତି ଥିବ କିଛି ଗୋଟଏ ଚିତ୍ରଟେ ଯେହେତୁ ଆଗକୁ ଆସୁଛି ରଥଯାତ୍ରା ମୋର ଟିକିେ ବନେଇବାରେ ଭାରି ଇଚ୍ଛା ଅଛି ମୁଁ ମୋର ତ ଏତେ ଭଲ ଚିତ୍ର ହୁଏନି ମୁଁ ତମକୁ ସେଇଟା ମୋର ଟିକେ କରିଦବ।
ଆଚ୍ଛା ହଉ ଠିକ ଅଛି ଯାହା ଦରକାର ଯୋଉଟା ମତେ ଫଟୋଟେ ପଠେଇଲେ କୋଉ ଟାଇପ ର ଦରକାର ମୁଁ ସେଇଭଳିଆ ଆଙ୍କିଦେବି ଆଉ। ଆଉ ମୋର ବି କିଛି ବି ହେଇଯିବ ତାପରେ ବହୁତ ଦିନ ହେଲାଣି ପ୍ରାଟିସ ବି କରିନି ପ୍ରାଟିସ ବି ହେଇଯିବ ଆଉ। କି ଚ କମ ବି କରିପାରିବି। ହୁଁ।
ହଁ ହଁ କାରଣ ମୋ ସାଙ୍ଗମାନୋନ କହୁଥିଲେ ମୁଁ ବି ସେଇଆ ଭାବୁଥିଲି ମୁଁ କହିଲି ହଁ ସେ ବଢିଆ ଚିତ୍ର କରନ୍ତି ତମାନ ଦବ ସେ ଜାଣିିନଥିଲେ ପ୍ରାଇସ୍ କେମିତି କଣ ସେ ସେଇ ଅନୁସାରେ ଦେବେ ନା ମୁଁ କହିଲି ହଉ ମୁଁ ବୁଝିକି ତମକୁ ଓ ଜଣେଇଦେବି କିନ୍ତୁ ମୋର ବେଶୀ ବଡ ନୁହେଁ କି ପୁରା ଛୋଟ ନୁହେଁ। ମିଡିଲ ସାଇଜ ର ଗୋଟେ ଏ ଯୋଉ ଠାକୁରଙ୍କ ଚିତ୍ରଟେ ଦରକାର ମୁଁ ତମକୁ ପ ପଠେଇଦବି ତମେ ସେଇଟା ମତେ ବନେଇକି ଦବ ଆଉ।
ଆଚଛା ଠିକ ଅଛି ମୁଁ ଏବେ ଏବେ ଗୋଟେ ନୂଆ କାମ ବି କରୁଛି ଯୋଉ ଅଦରକାରୀ ପଦାର୍ଥରେ କେମିତି ଆମେ ଘରର ସାଜସଜା ଜିନିଷ କରିପାରିବା, କ୍ରା୍ଫ୍ଟ ଜିନିଷ। ତ ଥଣ୍ଡା ବୋତଲ ଆଉ ଏ ସବୁ ନେଇକି ମୁଁ କିଛି କ୍ରାଫ୍ଟ ଜିନିଷ ଏବେ କରୁଛି ଘର ସଜେଇବା ପାଇଁ ଯଦି କିଏ କଣ ଚାହିଁବ ବି ମୁଁ କରିଦେଇ ପାରିବି।
ହଁ ସେଇ କ୍ରାଫ୍ଟ ତ ବହୁତ ବଢିଆ ଗୋଟେ ଜିନିଷ ମତେ ତ ବହୁତ ଭଲ ଲାଗେ, କିନ୍ତୁ ମୋର ଟିକେ ସମୟ ହୁଏନି କରିବା ପାଇଁ କିନ୍ତୁ ଯୋଉ ଦେଖିକି ଯୋଉାରା ସବୁ କରନ୍ତି ମତେ ବହୁତ ବଢିଆ ଲାଗେ। ଯାହା ହଉ ତମେ କରୁଛ ଏଥର ତାହେଲେ ଅଦରକାରୀ ଜିନିଷ ଯୋଉଠି ଯାହା ପାଇବୁ ଏଥର ଆଉ ପକେଇବୁନି ସବୁ ଜିନିଷ ଷକୁୁ ଆମେ ରଖିକି ମୁଁ ତମ ପାଖକୁ ପଠେଇବି ତମେ ସେଥିରେ ନୂଆ ନୂଆ ଜିନିଷ ବନେଇକି ଲୋକଙ୍କୁ ଦବ। ତମର ବି କିଛି ଇନକମ ବି ହେଇ ପାରିବ ଆଉ ଲୋକ ବି ଖୁସି ହେବେ ତାଙ୍କ ଘରେ ସବୁ ଜିନିଷ ସଜେଇକି ଆଉ ସବୁବେଳେ ବି ମନେ ରହିବ କି ଆ ଆମ ଦେଇକି ଇଏ କରିଥିଲେ ସେଇ ଜିନିଷ ଟାକୁ ଦେଖିଲେ ଆମ ତମ କଥା ବି ସବୁବେଳେ ଆମର ମନେ ରହିବ। ତ ଏଥର ଆଉ ଅଦରକାରୀ ଜିନିଷକୁ ନ ପକେଇକି ଏଇଟା ଗୋଟେ ବଢିଆ ଜିନିଷ ସବୁ ଲୋକ କରିବା କଥା କାରଣ ଲୋକ ବୋଟଲଟେ ହଉ କିି ଗୋଟେ ଉଁ ଯୋଉ ପ୍ଲା
ହଁ ଆମେ ଫୋପାଡି ଦଉଛନ୍ତି ନା ଫୋପାଡି ଦଉଛନ୍ତି ସେଟା ତାକୁ ଆମେ ଆଉଥରେ କେମିତି ଅ ଯୋଉ ନିଜର ଉପଯୋଗୀରେ ଲଗେଇ ପାରିବା କେମିତି ସେଇଟା ଆଉଥରେ ୟୁଜ କରିପାରିବା ସେଇଟାକୁ ଆଖି ଆଗରେ ରଖିକି ମୁଁ କିଛି ଜିନିଷ ଫୋପାଡେନି ତାକୁ ନେଇକି ମୁଁ ନୂଆ ନୂଆ ସବୁ ଜିନିଷ ତିଆରି କରୁଛି।
ଯାହା ହଉ ଭଲ କଥା ଟା କରୁଛ ସେମିତି ସବୁ ଜିନିଷ ଏଥର ଭଲ ମୁଁ ଯୋଉ ଜିନିଷ ଏଥର ଫୋପାଡି ଦିଏ ଆଉ ଫୋପାଡି ବିନି ସବୁ ଜିନିଷ ରଖିବି ତମ ପାଖକୁ ପଠେଇବି ତମେ ସେଥିରେ ନୂଆ ନୂଆ ଜିନିଷ କରିବ। ଆଉ
ଆଉ ଉ ମୁଁ ଗୋଟେ, ହଁ।
ତମର ଏବେ ନୂଆ ବହି ସବୁ କଣ ଲେଖୁଛ, ନୂଆ ନୂଆ? ପୁରୁଣା ର ତ ସବୁ ମୁଁ ପଢି ସାରିଚି
ହଁ ଏବେ ନୂଆ ଗପ ଲେଖିବା ଗୋଟେ ଷ୍ଟାର୍ଟ କରିଛି ଗୋଟେ ଗପ ବହି ତ ମତେ ଟିକେ ନୂଆ ନୂଆ ଷ୍ଟୋରି ଦରକାର। ମୁଁ ଯେମିତି କିି ଜାଣିଚୁ ମୁଁ ଟିକେ ସତ ଘଟଣା ଉପରେ ଲେଖେ ସେଥିରେ କିଛି ସତ ଘଟଣା ତା ସହିତ କିଛି କାଳ୍ପନିକ ମିଶେଇକି ମୁଁ ଗପଟାକୁ ଲେଖେ। ତ ମତେ ଟିକେ ନୂଆ ନୂଆ ଯଦି ଷ୍ଟୋରି କିଛି ମିଳନ୍ତା, ତାହେଲେ ମୁଁ ମୋ ଆଇଡିଆକୁ ତା ସହିତ ମିଶେଇକି ଭଲ ଷ୍ଟୋରି ଲେଖି ପାରନ୍ତି। ଯଦି ତୋ ଆଖି ଆଗରେ କାହାର ଏମତି ଷ୍ଟୋରି ଅଛି, ମତେ ଯଦି କହିବୁ ତାହେଲେ ମୁଁ ତାକୁ ଲେଖିବି।
ନିହାତି ଭାବରେ ଏମିତି ତ ଜୀବନରେ ତ ସମସ୍ତଙ୍କର କିଛି ନା କିଛି ଷ୍ଟୋରିରେ ହିଁ ଚାଲୁଛି। କାହା ଜୀବନରେ ହଉ କି କା ଆଖି ସାମ୍ନାରେ ହଉ ସବୁ ହିଁ ସବୁ ଗୋଟେ ଷ୍ଟୋରି। କିନ୍ତୁ ଯୋଉଟା ଟିକେ ଆମକୁ ବେଶି ଭଲ ଲାଗିବ ଯୋଉଟା ମାନେ ଲେଖିଲେ ଗୋଟେ ପଢିଲେ ଆମେ ସେଇଠୁ କିଛି ଶିଖି ପାରୁଥିବା। ଅ କିଛି ଗୋଟେ ମାନେ ଜାଣି ହଉଥିବ ସେ ସେଇ ଗପଟା ପଢ଼ିଲେ ଆମର କିଛି ଗୋଟେ ଏ ଉଁ ଶିଖିବା ଜିନିଷ ଥିବ ମୁଁ ସେଇ ଟାଇପର କିଛି ଷ୍ଟୋରି ଯଦି ପାଇବି ନିହାତି ତମ ପାଖକୁ କହିବି ତମେ ତାକୁ ଆଉ ଟିକେ ମିଶେଇକି ଭଲରେ କରିବ ଯୋଉଟା କି ସେ ଗପଟା ଯିଏ ପଢିବ ତାକୁ ସେଥିରୁ କିଛି ଶିକ୍ଷା ମିଳିବାକୁ ପାଇବ। ଆଉ ହେମିତି ତ କହିବାକୁ ଗଲେ ହଁ ହେମିତି ତ କହିଲେ କେତେ ଗପ ମିଳିବ, କିନ୍ତୁ ଯୋଉଥରୁ ଆମେ କିଛି ଶିଖିବା ପାଉଥିବା କି ବହିଟା କିଏ ଗୋଟେ ଛୋଟ ଛୁଆ ହୁଅନ୍ତୁ କି କି ବଡ ଲୋକ ହଉ ଯିଏ ଗୋଟେ ପଢିବ ସେ ଜାଣିବ ଯେ ନାଇଁ ଏଇ ଏଇ ଜିନିଷଟାରୁ ଆମକୁ କିଛି ଶିଖିବାକୁ ପଡିବ। ତ ମୁଁ ସେମିତିଆ କିଛି ଯଦି ପାଇବି ନିହାତି ତମ ପାଖକୁ ପଠେଇବି ତମେ ଲେଖିବ।
ହଁ ସେମ ତି ରିଅଲ ଷ୍ଟୋରି ହେଲେ ମାନେ ଲୋକଙ୍କୁ ବି ଭଲ ଲାଗିବ ପଢିବା ପାଇଁ ଆଉ। ତୁ ତ ପଢିଥିବୁ ମୋର ଗୋଟେ ଷ୍ଟୋରି ଯୋଉଟା ବାହାରିଥିଲା ଦୁଇ ବର୍ଷ ତଳେ ଯୋଉ ପୁରୁଣା ଷ୍ଟୋରିଟା ଆମ ଗାଁ କୁ ଯୋଉ ଗୁପ୍ ଚୁପ୍ ପିଲା ବିକାସା ଛୋଟବେଳେ ଆମେ ତାଙ୍କଠୁ ଖାଉ ତାଙ୍କ ବିଷୟରେ ଯୋଉ ଲେଖିଥିଲି। ସେଟାର ତୁ ପଢିଛୁ ସେଇ ଟାଇପ ର ମୁଁ କହୁ
ସେଟା ତ ମତେ ବହୁତ ବଢିଆ ଲାଗେ। ହଁ ମତେ ତ ସେଇ ଷ୍ଟୋରି ଟା ବହୁତ ବଢିଆ ଲାଗିଥିଲା। କାରଣ ସେଇଟା ପଢିଲା ମାନେ ସେ ମଉସାଙ୍କର ସବୁ ଜିନିଷ ଗୁରା ମନେ ପଡେ। ସି ତାଙ୍କୁ ହୁଏତ ଆମେ ଛୁଆ ଦିନେ ଦେଖୁଥିଲେ ଆଉ ଏବେ ଦେଖି ପାରୁନାହାଁନ୍ତି। କିନ୍ତୁ ସେ ବହିଟା ପଢିଲା ମାନେ ତାଙ୍କ କଥା କଥା ହିଁ ମନେ ପଡେ। ସେ କେମିତି ଆସନ୍ତି କେମିତି ଆମକୁ ସବୁ ଡା ଡିକି ସମସ୍ତଙ୍କୁ ସବୁ ଛୁଆ କଣ ସମସ୍ତଙ୍କୁ ବହୁତ ଭଲ ପାଆନ୍ତି। ଭଲ ଲୋକ ଜଣେ ଥିଲେ। ତ ସେଇ ବହିଟା ଦେଖ ସିଏ କୋଉଠି ଥିବେ ସିଏ ଆମକୁ ଚିହ୍ନି ନଥିବେ ହୁଏତ ଆମେ ତାଙ୍କୁ ଚିହ୍ନି ପାରୁନେ କିନ୍ତୁ ତାଙ୍କ ବିଷୟରେ କିଛି ଲେଖ ଲେଖିଛେ ବୋଲି ସେ ବହି ଯିଏ ବି ପଢିବ ହଁ ଜାଣି ହେଇଯିବ କି ଆମେ ବି ପଢିଲେ ଆମେ ତାଙ୍କ କଥା ହିଁ ଟିକେ ମନେ ପକେଇ ଦବା। କି ମନେ ପଡି ଯାଉଛି ବଢିଆ କଥାଟେ ଲେଖିଥିଲୁ ମୁଁ ତ ତୋର ତୋର ସବୁ ଯାହାବି ଲେଖିଛୁ ସବୁ ବି ରିଅଲ ର ସବୁ ଜିନିଷ ଗୁରା ଲେଖିଛୁ। ଅ ମତେ ବହୁତ ବଢିଆ ଲାଗେ ତୋ ବହି ସବୁ ପଢିକି ଶୁଣିବା ପାଇଁ କଣ ମୁଁ ପଢାଏ ବି ଯୋଉ ବା ବାହାରେ ବି ଯେତେବେଳେ ସବୁ ପେପରରେ କି ଇଏ କଣ ବହି ଯୋଉ ଦଉ ମୁଁ ପଢେ ମତେ ବହୁତ ବଢିଆ ଲାଗେ। ଆଉ ସେମିତି ନୂଆ ନୂଆ ଷ୍ଟୋରୀ ସବୁ ଲେଖେ। ମୁଁ ଯୋଉରା ଯାହା ପାଇବି ଯୋଉରା ରିଅଲ ରିଅଲ ଷ୍ଟୋରୀ ମୁଁ ନିହାତି ତମ ପାଖକୁ ପଠେଇବି ଆଉ। କଣ ଶୁଭୁନି?